ଆ
ହଁ କୁହ?
ଆଉ କଣ କରୁଥୁଲ?
ଏଇ ଟିକେ ଅଟା ଚକୁଡ଼ୁ ଥିଲି ଆଉ।
ଓହୋ, ରୁଟି ତାହେଲେ ନା, ନା ପରଟା?
ହଁ ଅଁ
ଓହୋ।
ହଁ।
ଆଉ
ଆଉ ତମେ?
ରଥ ଯାତ୍ରା ଯାଉଛ?
ହଁ କହୁଥିଲେ ତ ସୁନାବେଶ ପରେ ଦେଖିଆ କଣ ହୋଉଛି। ମାନେ ଗାଡି କରିକି ବାବା ମା ଯାଇପାରୁନାହାନ୍ତି ତ
ଓହୋ। ନେଇକି ନେଇକି ଯିବ?
ହୁଁ। ଆଉ ତ ସେ କେତେବେଳେ ଯାଇପାରୁନାହାନ୍ତି। ଆଉ ମନ୍ଦିର ତ ଯୋଉ ଭିଡ ରହୁଛି କୋଉ ଯାଇପାରିବେ।
ହଁ ଆଉ ଏତିକିବେଳୁ ନେଇଯିବ, ସେ ବାହାରେ ଠାକୁର ଥିବେ ଦେଖି ଆସିବେ ଆଉ।
ହଁ ବା ସେଇଆ ଭାବିଛୁ ଦେଖିଆ କଣ ହଉଛି ଆଉ।
ହଁ ସିଏ ଗୋଟେ ଯୋଗ।
ହଁ ପା।
ହଁ ଅଁ।
ଆଉ ତମେ?
ତ ସେଇ ଭାବିଛି ଯିବି ବୋଲି ଏ ବର୍ଷ ଯେ ଦେଖିବା କଣ ହଉଛି ଆଉ?
ତମେ କଣ ସେଇ ସ୍କୁଟିରେ ଯିବ?
ହଁ ସ୍କୁଟି ରେ। ହଁ ଏଇ ରଥଯାତ୍ରା ଭିତରେ ଆଉ। ଏ ମାଉସୀ ମା ମନ୍ଦିରରେ ଥିବେ ଯିବୁ।
ନା ଆମେ ତ ବାର ବର୍ଷ ଯାଇଥିଲୁ ସେ ମାଉସୀମା ମନ୍ଦିର ଥିଲେ ବି ତମେ ଦର୍ଶନ କରିପାରିବନି।
ନାଇଁ ଆମ ବୋଉହାରିକା ଗୋଟେ ବର୍ଷ ଯାଇଥିଲେ ପୁରା ବଢିଆ ସେ ଦର୍ଶନ କରି ପୁରା ପାଖରେ ଛୁଇଁକି ଆସୁଛନ୍ତି। ଦେଖ ଯିବୁ ଆଉ।
କେତେବେଳୁ କଣ ହେଇଥିବ କିନ୍ତୁ ଆମେ ବି ଯାଇଥିଲୁ ନରମର ଜମା ଦେଖି ହେଲାନି। ସେଠି ବି ତୋ ମାଉସୀ ମା ମନ୍ଦିରରେ ଯୋଉ ଲାଇନ୍ ଲାଗିଥିଲା ଯେ ଛାଳ।
ଠାକୁରଙ୍କ ପାଖରେ ତ ସବବେଳେ ଭିଡ ଆଉ।
ହଁ ବା ସିଏ ଗୋଟେ ଏମିତି ଗୋଟେ ମନ୍ଦିର।
ହୁଁ ହଁ।
ଆଉ।
ନାଇଁ କିନ୍ତୁ ଯୋଉ ବାହୁଡା ପରେ ଯଦି ଯିବ ଠାକୁର ରଥରେ ଥିବେ ଯୋଉ ସୁନାବେସ ହେଲା ଆଉ।
ସୁନାବେଶ ପରେ ହୁଁ। ସୁନାବେଶ ପରଦିନ ଯିବ, । ତାପରେ ତ ପଳେଇବେ ମନ୍ଦିରକୁ ଆଉ।
ହଁ।
ହୁଁ।
ଲକ୍ଷ ଲକ୍ଷ ଲୋକ ଆଉଛନ୍ତି କୁଆଡୁ କୁଆଡୁ ଆଉ।
ହଁ ବା ବାହାରୁ ବି ଆଶୁଛନ୍ତି।
ହଁ ଏ ଏଇନା ସବୁ ହୋଟେଲ ଫୁଲ ଥିବ ବୁକିଂ। ମାସକ ଆଗରୁ।
ରଥଯାତ୍ରା ପରେ ବି ତମକୁ ମିଳିବନି।
ନା। ରଥଯାତ୍ରା ହବା ମାସେ ଆଗରୁ ଆଉ ସରିବା ମାସେ ପରେ ଯାଏ କୋଉଠି ରୁମ୍ ମିଳିବନି। ତାପରେ ଅଧିକ ରେଟ୍ ସବୁ କରିଥିବେ ଏଇ ନା।
ତମେ କଣ ଗଲେ ରହିବୁ?
ନାଇଁ ମ। ରହିବୁନି ଏ ବୁଲିକି ପଳେଇ ଆସିବୁ ଦେଖିକି ଦେଖିବା ଭାବିଛୁ ଠିକ ନାଇଁ।
ଯିବାର କିଛି ନାହିଁ ଏଇ ବର୍ଷା ହଉଛିି ଛୁଆକୁ ନେଇକି ଯିବ।
ହଁ।
ସେତେବେଳେ ତ ବର୍ଷା ହେଇଥିବ ହଉଥିବ ନା ଯାହା ବି ହେଲେ କଣ ଅଳ କବାଟ ହେଇଛି ହଁ ଇ ହେଇଯିବ।
ହଁ ଅଶୀ ନବେ କିଲୋମିଟର ଆଉ।
ଶହେ ଦଶ ପାଞ୍ଚ ନା ସାତ କହୁଥିଲେ।
ହୁଁ ଏଇଠୁ ଧର ଆମ ଗାଁ ଯେତିକି ପୁରୀ ସେତିକି।
ତମ ଗାଁ କେତେଟ କେତେ କିଲୋମିଟର ଅଛି?
ଆମ ଗାଁ ଶହେ କିଲୋମିଟର ଆଉ।
ହଁ ବୋପା ସେଦିନ ମୁଁ ଯାଇଚି ତ ମା ଜାଣିଛି, ବାନ୍ତି କରିକରି ତ ପଇଲି।
ହଁ।
ଅଁ, କପିଳାସଠୁ ଆହୁରି ତୋମ ଘର କେତେ ବାଟ ନା?
କପିଳାସ, ଏଇଠୁ କପିଳାସ ପଚାଶ କିଲୋମିଟର।
ହଁ।
ଆଉ ସେଠୁ ଆମ ଘର ପୁଣି ପଚାଶେ ଆଉ।
ଏ ପରା ଅଧା ପୁରା ଆଉ।
ହଁ।
ହଉ ଆଉ ରୋଷେଇ ବାସ ସଇଲାଣି?
ହ ଅ, ରୋଷେଇ ଆଜି ସୋୟାବିନି ଆଳୁ ତରକାରୀ, ଆଉ ରୁଟି ଆଉ ମୁଁ ତୋ ମୋର ଭାତ ଖାଉଚି।
ତୋମେ ସବବେଳେ ଭାତ ନା?
ମୋର ସବୁବେଳେ ଭାତ, ତାପରେ ଏଇ ଯୋଉ ପାଗକୁ ପଖାଳ ଖାଇଦବ ନିଦ ତ କୁଆଡୁ ଆସିବ।
ଆଉ ଯୋଉ ଶୀତଦିନେ ବି ତୋମେ ପଖାଳ ଖାଅ?
ହାଁ ବର୍ଷକ ତିନିଶହ ପଅଁଷଠି ଦିନି।
ନାଇଁ ସାଉ ସବୁଦିନେ ହଉ ଖାଇଦବ, ଶୀତ ଦିନେ କେମିତି ଖାଅ?
ନାଇଁ ମୁଁ ଖାଏ, ମୋତେ ପଖା, ମୋତେ ରୁଟି ଖାଇଲେ ମୁଁ ଏମିତି ଉପରକୁ ଅନେଇଥିବି।
ହଁ ଝିଅ ବେଳୁ ସେୟା ନା?
ହଁ ମୁଁ ରୁଟି ଜମାରୁ ମୋତେ ଭଲ ଲାଗେନା। ଆଉ ସେଥିପାଇଁ ମୁଁ କଣ ବେଶି ଓଷା ବାର କରେ।
ଏ ତ କଲେ ତ ଖାଇବାକୁ ପଡିବ ନା ରୁଟି ଫୁଟି।
ହଁ ତାପରେ ଅରୁଆ ବି ହେରା ଖାଇ ପାରୁନି ମୋ ଛ- ଛାତି କେଞ୍ଚୁଛି। ହଁ ସେଇ ଯୋଗୁ ବେଶି ଓଷା ବାର କରେନି। ଖାଲି ଏ ଶୁଦୁଶା ବ୍ରତ ଯୋଉ ପଡେ ଆଉ ସାବିତ୍ରୀ ଏଇ ଗୁଡ଼ା
ହୁଁ।
ତୋମ ରୋଷେଇ ଚାଲିଚି ବୋଧେ ନା?
ହଁ କରୁଚି, କରୁଚି ଆଉ। ଖାଇବା ଟାଇମ୍ ହେଇ ଗଲାଣି ନା ବାବା ବି ଦିନରେ ଖାଇ ନାହାନ୍ତି ତ ତାଙ୍କ ପାଇଁ କରିବାକୁ ପଡୁଛି।
ଆଉ ସେଇ ଯୋଗୁ ଖାଲି ଖଡ ଖଡ଼େ ହଉଛି ଆଉ।
ହଁ ବା ଆଉ କଣ କରିବା ଏକୁଟିଆ ଆଉ।
ହଁ।
ବର୍ଷା ତ ଇଆଡ଼େ ଗାଜୁଚି ଯେ ବୋପା ମାଆ କୁହନି।
ହଁ ଆଉ କଣ? ହଁ ଜୋରେ। ଏଇ ବର୍ଷା ଟା ସବୁଆଡେ ହଉଛି।
ହଁ କହୁଥିଲେ ଖ-ଏ ବର୍ଷ ପକ ବର୍ଷା ନାହିଁ ବର୍ଷା ନାଇଁ ଗରମରେ ଦିନ ଯିବ। ଦେଖିଲା ବେଳକୁ ଏ ବର୍ଷା
ଏ ବର୍ଷା ତ ଯାହା ଏ ରୋଡ୍ କୁ ଓଲ୍ହେଇବାକୁ ଇଚ୍ଛା ହଉନି।
ହଁ ନକଲେ ଏଇରା ଯୋଉ ଖାଲି କୁକୁର ହଗିଚି ଆଉ କିଛି ନାହିଁ।
ଖାଲି ପଚର ପଚର ଚାରିଆଡେ କାଦୁଅ।
ଏମତିଆ ପାଗରେ ଖାଲି ଖାଇବୁ, ଗରମ ଗରମ ଖାଇବ ଖାଲି ଘୋଡ଼େଇ ହେଇ ଶୋଇବ।
ଅ,
ଏମତିଆ ପାଗରେ ଏମତିଆ ପାାଗରେ ବାପ ଘରକୁ ପଳେଇବ।
ଏଠି କଣ କରିବ ଖାଲି ଖଟ ଉପରେ ବସିବ।
ଖାଇକି ଖାଲି ଶୋଇବ।
ହଁ।
ସେଠି ବି ଆମର ତ ବୋହୁତ ହଇରାଣ ପାଣି ଫାଣି ପଡେ। ବର୍ଷା ଦିନେ ଚାଳ ଘର ନା।
ହଁ।
ସେୟାପା ହୋଉ।
ଆଉ ଆଜି ତମର ତ
ତର୍ ତରକାରୀ ଯୋଉ ଆଳୁ କଷା ଆଉ।
ଆଉ ତମର ଆଳୁ ଟା ହୋଉଚି ପ୍ରମୁଖ ଖାଦ୍ୟ।
ହଁ ଆମ ଘରେ ପ୍ରଧାନ ଆଳୁ।
ସେଇବା ଯେମିତି ଜାତୀୟ ପକ୍ଷୀ ମୟୁର ତମର ସେମିତି ଜାତୀୟ କଣ
ଖାଇବା ଆଳୁ ହୁଁ ଆ ପନିପରିବା ଭିତରେ ରାଜା ଆଳୁ ନୁହଁ କି ଜାଣିନ କି ଆଳୁ ଆଳୁ ନଥିଲେ କିଛି ନାହିଁ ଜାଣିଯାଥା।
ନାଁ ସିଏ ତ ଯୋଉଥିରେ ନ ପଡିବ କିଛି ହବନାଇଁ ଆଉ।
ସେଇୟାପା।
ହଁ।
ଆଉ ଝିଅ ଶୋଇଲାଣି?
ନାଇଁ। ଏ ଯାଇଥିଲା ଜଣଙ୍କ ଘରକୁ ତାକୁ ଏଇନା ଗଲି ଡାକି କି ଆଇଁଲି। ସେ ଆରୁ ଆର ଘରେ ବସି କାର୍ଟୁନ ଦେଖୁଚି।
ଉଁ ହୁଁ ସେ ଶୋଉଚି କେତେବେଳେ?
ଶୋଉଚି ଏଗାରଟା ସାଢେ ଏଗାରଟା ବଜେଇ ଦୋଉଚି।
ଏତେ ଲେଟ୍ ରେ ଶୋଉଚି ସକାଳୁ ଫୁଣି ଉଠୁଚି ସ୍କୁଲ ଯିବାକୁ।
ନାଇଁ ଡାକିଦେଲେ ସେ କିନ୍ତୁ ଉଠି ପଡୁଚି।
ଯାହା ହୋଉ।
ହଁ ଡାକିଦୋବୁ ମାନେ ଉଠୁ ସ୍କୁଲ ଯିବୁ ସାଙ୍ଗେ ସାଙ୍ଗେ ଯିବ। ତା କାମ ସାରିଦବ ଆସିବ ଡ୍ରେସ ପିନ୍ଧଦବ ଖାଇଦବ ଚାଲିବ।
ଭଲ ଆସିକି ଶୋଉଥିବ ବୋଧେ ଖାଇକି ଆଉ ନା।
ଆସିକି ଖେଳୁଚି ସେ ସାଢେ ଦିଇଟା ତିନିଟା ବେଳକୁ ଶୋଉଚି ଘଣ୍ଟେ ଦେଢ ଘଣ୍ଟା।
ହୁଁ।
ଫୁଣି ଖେଳୁଚି ଏ ଟିଉସନ ଦିଦି ଆସୁଚନ୍ତି ପଢୁଚି ତାର ଏମିତି ଆଉ।
ଅବିକା ଟିଉସନ୍ ଚେଞ୍ଜ କରିବ ବୋଲି
ସିଏ ପା ତାଙ୍କ ମି ନାଇଁ କରିନି ତାଙ୍କ ମିସ୍ ଜଣେ ଯୋଉ ଆମ ଘର ପାଖରେ ବାହା ହେଇଚନ୍ତି। ସିଏ ଏବେ ବାହା ହେଇଚନ୍ତି ତ ମାସେ ଦିଇ ମାସ ଗଲାଠୁ ତାଙ୍କୁ ଦେଖିବା କହିବି ଆଉ।
ଘର ପାଖରେ ହେଲେ ଭଲ। ତମର ବି ଟେନସନ ନାହିଁ।
ହଁ ଆମ ଘରକୁ ଲାଗିଚିପା ତାଙ୍କ ଘର ହଁ।
ସେଇ ଯୋଉ ଘର ପାଖରେ ଏବେ ଯୋଉ ବାହାହେଲେ ସେ ଯୋଉ ଭାଇ।
ହଁ ହଁ ଆମ ଘର ପାଖରେ ଯିଏ
କରୁୁଚନ୍ତି ନ କହିଲ। ଦେଖିଚ ନା ନାଇଁ?
କାହାକୁ କହିଲ?
ଏ ଘର ପାଖରେ ଯିଏ ଏବେ ବାହା ହେଲେ ଯୋଉ ଭାଇ।
ସେ ତାଙ୍କରି ଘରେପା ଯାଇଁକି ଝିଅ ଥିଲା ଏନା ଡାକି କି ଆଣିନି।
ଓହୋ ସେ ଭାଇଙ୍କି ମୁଁ ସେ ଦି ଏ ନ କୁହ ହେରା।
ଆମେ ତ ଯାଇପାଇଲୁନି ଆଉ।
କାଇଁ।
ଏ ଯାଇପାଇଲୁନି ବର୍ଷା ହଉଥିଲାତ ଗଲୁନି ସେଇଥିପାଇଁ।
ନାଇଁ ଏଇଟା ପ୍ରବଳ ଭିଡ ହେଇଥିଲା ନ କହିଲ। ଲଇନ ଲଗେଇଥିଲେ ଖାଇବେ ବେଲି।
ସିଏ ବି ଯୋଉଠି କରିଥିଲା ହେଟା ଛୋଟ ଜାଗାଟା ତାଙ୍କର ବିରିୟାନୀ କରିଥିଲେ ନା କଣ ବା?
ହଁ ହଁ ବିରିୟାନୀ କଚମ୍ବର ଛତୁ ଆଉ ଗୋଟେ କଣ ପୋଟଳ ହୁଁ ପାଇଲାନି ପା ଖାଲି ବିରିୟାନୀ ଗୁରା ଥିଲା।
ଆ ସେରା ଖାଲି ଗୁରା କିିଏ ଖାଇବ।
ସେଇଆ ବା ଆଇସ୍କ୍ରିମ ତ ଛାଡ। ହଁ ହେରା ଲାଜ ଲାଗିବ ପଲଥିନ ହିଁ ହିଁ ହୁଁ।
ଆ ପଲଥିନିଏ ପଲଥିିନଏ ନେଇ ଯାଇଥିଲେ ଘରେ ରାତିକି ଖାଇନଥାନ୍ତ?
ନୁହଁ ଘରେ କଚମ୍ବର କରି ଖାଇଥାନ୍ତୁ ନା?
ଆଉ ତାଙ୍କର ତାଙ୍କର ଅ କିଏ ଜଣେ କହୁଥିଲା ତାଙ୍କର କୁଆଡେ କହୁଛନ୍ତି ତାଙ୍କର ମାନେ ବହୁତ ବଳି ପହିଲା।
ଆଉ କଣ ନା ଆମେ ଖାଇବାକୁ ଯାଇଛୁ ଆମେ ଜାଣିନୁ ଖାଲି ବିରିୟାନୀ ଗୁରା ଖାଇଲେ। କେତେ ଲୋକ। କିଏ ରଖି ଦେଇଥେବେ ଯଦି ମୁଁ କହିପାରିବିନି ସେ ଯଦି ରଖି ଦେଇଥିବେ ତାଙ୍କର।
ହଁଏ ନାଇଁମ ତାଙ୍କର ରଖିଥିବେ ଆଜିବି ତାଙ୍କ ଘର ପାଖରୁ ଜଣେ ଏଁ ଯଉ କହିଲେ ତାର କାଲି ବୁଲି ଯାଇଥିଲେ କୁଆଡେ? ଯାଇଥିଲେ ଯେ ଆଇଲେ ରାତି ନଅଟା ଦଶଟାରେ ଅଷ୍ଟ ମଙ୍ଗୁଳା ନଥିଲା କି ବୁଲି ଯାଆନ୍ତି
ତାଙ୍କ ଶଶୁର ଘରକୁ ଯାଇଥିବେ ଆଉ।
ହଁ ତାଙ୍କର ଜିନିଷ ବି ଦେଇ ନଥିଲେ କାଲି ଦେଲେ।
ଉଁ ହୁଁ। କଣ ସବୁ ଆଇଛି?
ଆଁ ଦେଖିନୁ ରାତି ଅଧରେ।
ଉଁ ହୁଁ।
ହୁଁ।
ହଉ ଆଣି ନଥିଲେ ସେଦିନଠୁ?
ନା।
ଏ ଯୋଉ ତାଙ୍କ ସାଙ୍ଗରେ ଆସିଲା ଏକାଥରେ ବୋଧେ।
ହଁ ତାଙ୍କର କାଲି ଇଏ ଯୋଉ ବୁଲି ଯାଇଥିଲେ ଇଏ ଆଇଲେ ତାଙ୍କ ପ ତାଙ୍କ ସହିତ ଆଣିକି ଜିନିଷ ଦେଇକି ଗଲେ ବୋଧେ ଆଉ ଆଜିତ କଣ ଭାର ଦେଇ ବାଣ୍ଟୁଚନ୍ତି କୁଆଡେ।
ହଁ ହେରା କିଏ ଖାଉଚି ମ ଭାରକୁ।
ହଁ ମ ଏଇ ମିଠା ମିଠି ଗୁରାକ ଆଜି କାଲି କିଏ ଖାଉଛି ତାପରେ ଯଉ ବର୍ଷା ପାଗ ହଉଛି।
ସେଗୁରା କେହି ବି ଆଗରୁ ବି କେହି ଖାଇବାକୁ ଭଲ ପାଆନ୍ତିନି।
ନା।
ତାପରେ କଣ ଖାଇବ।
ସେଇବା।
ଆଉ ତା ଦୋକାନ ବନ୍ଦ ହେଇନି ନା?
ଆଁ।
ଦୋକାନ ବନ୍ଦ ହେଇନି।
ନାଇଁ ଦଶଟାରେ ବନ୍ଦ ଅ ହଉ ତମେ ଯାଅ ରୋଷେଇ କର ଆଁ ମୁଁ ଯାଉଛି ଖାଇବାକୁ ଦେବି।
ହଁ ହଁ ହଁ।
ହଉ।